ହ୍ୟାଲୋ, ଭାଇ ନମସ୍କାରେ।
ନମସ୍କାର କଣ କୁ‌ହନ୍ତୁ?
କଣ କରୁଥିଲା କି?
ଏ ଆମ ଫିଲ୍ଡ ଆଡେ ଏଠି ବୁଲୁଛି ଆଉ। ବର୍ଷା ହଉନି ଯେ ବର୍ଷା ଛାଡିଯାଇଛି, ବୁଲୁଛୁ ବାହାର ଟିକେ ଆଉ।
ବର୍ଷା ବେଳେ ଏଇ ଯୋଉ ରାତ୍ରି ସମୟରେ ବୁଲୁଛ।
ହୁଁ ଆଉ କଣ କରିବା ଦିନ ସାରା କାମ ରହିଯାଉଛି। ରାତିରେ ହିଁ ଫ୍ରି ଆଉ, ତମେ କଣ କରୁଛ?
ମୁଁ ଏଇ ଯୋଉ ଆମ ଘର ଦୁଆରେ ଯୋଉ ଖଟଟା ପକେଇକି ବସିଛି ଆଉ ଯୋଉ, ଖ
ଆଛା, ଆଜି ଦିନରେ କଣ ଖାଇଥିଲ?
ଦିନରେ ଗରିବି ଲୋକ କଣ ଖାଇବୁ, ଖାଇ ଥିଲୁ ସେଇ ଗରମ ଭା ତ, ଡାଲି ଆଳୁ ଭଜା ଖାଇଥିଲୁ ଆଉ କଣ ଖାଇବୁ?
ଆଚ୍ଛା।
ଆ ତମେ କଣ ଖାଇଥିଲ?
ଆଜି ଆମର ଆଜି ବୁଧବାର ଥିଲା ନା।
ହଁ।
ଆଜି ମାଛ ଭଜା ଆଉ ମାଛ ତରକାରୀ ଭାତ ସାଲାଡ଼ ତିକି ଆଉ।
ମାନେ ପ୍ରତ୍ୟେକ ବାରିରେ ଆମିଷ ଟା ପୁରା ନିଶ୍ଚିନ୍ତ ଖାଇବା ନା କଣ।
ନା ନା କାମ ନେଇକି ବାହାରେ ଯଦି କାମ ଖାଇବା ପିଇ ହଉଛି ଏମିତି ଆଉ।
ଓ ହୋ।
ଘରେ ରହିଲେ ତ ବୋଉ ବ୍ରହ୍ମକୁମାରୀ ବ ଘରେ ରହିଲେ ତ ମା ବ୍ରହ୍ମକୁମାରୀ ସିଏ ଘରେ ଆଉଁସ ଅଲାଉ ନାହିଁ ବାହାରେ ଯାହାହେଉ
ଆଉ ତମ ଗାଁ ରେ କଣ କେମିତି ତମ ଆଡେ ଯୋଉ ମକର ସଂକ୍ରାନ୍ତି ଟା ପାଳନ କରାଯାଏ ଟିକେ କହିଲ?
ମକର ସଂକ୍ରାନ୍ତି।
ହଁ।
ମକର ସଂକ୍ରାନ୍ତିରେ ଆମର ସେଠି ଆମର ଠାକୁର ଅଛନ୍ତି ମା ମଙ୍ଗଳା। ସେଠି ଆମର ଅଛନ୍ତି ସେଠି ଆମ ମାନ ଅଛନ୍ତି ସେ ଆମ ସଂକ୍ରାନ୍ତିରେ ତାଙ୍କର ମେରୁ ପୂଜା ହୁଏ ଆଉ ଦିନ ସାରା ବହୁତ ମାନେ ପିଲା ଆସନ ମେଲଣ ହୁଏ ଏଠି ଆମର।
ହଁ।
ବହୁତ ସାରା ଦୋକାନ ଖେଳଣା ଫେଳଣା ପଡେ। ଆଉ ଆମର ମାନେ ବହୁତ ଷ୍ଟଲ ଲାଗେ ଆଉ ଆମର ବିଭିନ୍ନ ଖାଦ୍ୟ ସାମଗ୍ରୀ ସବୁ
ମାନେ ସେଇ ଯୋଉ ଦୋକାନ ବାଡି ଦେଇଥାନ୍ତି ସେଇଠି ଦୋକାନରେ ବିଭିନ୍ନ ପ୍ରକାରର ନାନା ପ୍ରକାର ଖାଦ୍ୟ ମାନେ ପ୍ରସ୍ତୁତ କରାଯାଏ ଆଉ।
ଆଚ୍ଛା। ହୁଁ ହୁଁ ଛୁଆ ଯେମିତି ଖାଇପାରିବେ ସବୁ ଆଇସ୍କ୍ରିମ ଷ୍ଟଲ ଲାଗେ ବି।
ବିଭିନ୍ନ ପ୍ରକାରର ଜିନିଷ ମାନେ କ‌ହିବାକୁଗଲେ ତ ତେଲ ଜାତୀୟ ଜିନିଷ ଗୁରା ବେଶୀ ଆଉ।
ନିହାତି ନିହାତି।
ଆଉ ଘରେ ଯୋଉଗୁଡା କଣ ସବୁବେଳେ ପ୍ର ତରି ଖାଉଛନ୍ତି ସେଇ ସେଇ ଜିନିଷଗୁରା ଆଉ କଣ ସେଠି କଲେ ଖାଇବେ କି ଏତେ ଲୋକ।
ହୁଁ।
ଟିକେ ହାଲକା ଫୁଲକା ଇଏ ହଉ ତ ସେଇରାକ ଖାଇବେ ନା ଆଉ।
ଓହୋ ଆଉ ରାତିରେ ବି ଆମର ପ୍ରୋଗ୍ରାମ ହୁଏ ପାଲା ନହେଲେ ବାଦ ଇଦଣ୍ଡ। ରେ ପ୍ରୋଗ୍ରାମ ହୁଏ ରାତି ରାତି ସାରା ହୁଏ ପ୍ରୋଗ୍ରାମ ରାତି ଦଶଟା ପାଖାପାଖି ହେଇଯାଏ ଆମ ପ୍ରୋଗ୍ରାମ।
ପାଲା କୀର୍ତ୍ତନ ମାନେ ନିଜ ଗାଁ ଲୋକ କରନ୍ତି ନା ବାହାରୁ ଲୋକ ଆସନ୍ତି କରିବା ପାଇଁ।
ହୁଁ ମାନେ ଯଦି ମାନେ ଗାଁରେ ବି ଆମେ ଅଛନ୍ତି ଦି ତିନି ଜଣ ଗାଁ ନା ସେମାନେ ଯଦି ମନା କଲେ ଆମର ବାହାର ଗାଁ ରୁ ଆସନ୍ତି ବି।
ଆଛା। ମାନେ ଯଦି ମିଶି ମୁଶାକି କରନ୍ତି ଆଉ।
ହୁଁ।
ଆଛା ଏଟା ପ୍ରତ୍ୟେକ ବର୍ଷ ଚାଲି ରହେ ନା ହଁ ସେମିତି କେତେ ବର୍ଷ ହେଲା ଆରମ୍ଭ ହେଇଛି।
ନା ନା ସବୁ ବର୍ଷ ସବୁ ବର୍ଷ ଆମର ଇଏ ମାନେ ଏ ପର୍ବ ଆମ ବହୁତ
ହ ହ
ଆଉ ତମ ଆଡେ ହୁଏ ମକର ସଂକ୍ରାନ୍ତି?
ମକର ସଂକ୍ରାନ୍ତି ସେଇଭଳିଆ ପାଳନ କରାଯାଏ ଆଉ ଆଉ ଗୁଡି ଫୁଡି ପିଲାମାନେ ଉଡାନ୍ତି ସେଇ
ଆଚଛା ମକର ସଂକ୍ରାନ୍ତି ଏବେ ଆମର ଆମର ବି ଏପଟେ ବହୁତ ପିଲା ଗୁଡି ଫୁଡି ଉଡାନ୍ତି।
ହଁ ଗୁଡ଼ି ତ ଉଡ଼େଇବେ ପିଲ ଆମ ସରି ଯାଇଥିବ ଯୋଉ ବିଲ ବାଡି ଫାଙ୍କା ଥିବ ସେଇମାନଙ୍କରେ ଯାଇକି ଫାଙ୍କା ପଡିଆ ବିଲ ବାଡି ଦେଖିକି ପିଲାମାନେ ଯାଇକି
ଆଚ୍ଛା।
ଆଉ କଣ କହ ମାନେ ଏ ଯୋଉ ମକର ସଂକ୍ରାନ୍ତି ଯୋଉ ଓ ମାନେ ପୂଜା ଟା ପର୍ବଟା ସେଇଟା କୋଉ ଠାକୁରଙ୍କୁ ପୂଜା କରାଯାଏ ମଙ୍ଗଳା ଠାକୁରଙ୍କୁ?
ନା ସେଠି ଆମର ସେ ମଙ୍ଗଳା ସଂକ୍ରାନ୍ତି ମାନେ ତ ମଙ୍ଗଳା ହିଁ ଠାକୁର ନା। ସେଇଥି ତାଙ୍କୁ ହି ପୂଜା କରାଯାଏ ସେଥିପାଇ ହନୁମାନ ଠାକୁର ଆମର ପୁରା ଗାଁରେ ପୂଜା କରନ୍ତି ନ ସଂକ୍ରାନ୍ତି ମାନେ ଠାକୁର ଠାକୁର ମତେ ତ ତୁ ଯାଇ ହୁଏ ନା।
ପ୍ରସାଦ ବି ମାନେ ରନ୍ଧା ଯାଇଥାଏ।
ହଁ ନିହାତି ନିହାତି ଆମର ଏ ବଟ ହନ୍ଦନ ଗତରେ ଆମର ପ୍ରସାଦ ସେବନ କରାଯାଏ ବହୁତ ଯଜ୍ଞ ମଳି ଗୋଟେ ପୂଜା ବି ହୁଏ। ଆଉ ପାଖାପାଖି ଚାରିଶହ ପାଞ୍ଚଶହ ଲୋକଙ୍କ ପାଇଁ ପ୍ରଶାସନ ପାଇଁ ମାନ କରାଯାଏ।
ଆଉ ମକରରେ ତ ମକର ମାନେ ଯୋଉ ଠାକୁରଙ୍କ ପାଖରେ ଯୋଉ ଭୋଗ ଲାଗେ ମକର ଚାଉଳ ବି ତ ତିଆରି କରୁଥିବେ ଯୋଉ ଭୋଗ ମକର ଚାଉଳ କ୍ଷୀର ଛେନା ଯୋଉ ଧାନର ଯୋଉ ଚାଉଳ କ୍ଷୀର ଛେନାରେ ମାନେ ମକର ଚାଉଳ ବି ତିଆରି କରିଥାନ୍ତି ଭୋଗ ପ୍ରସ୍ତୁତ କରିଥାନ୍ତି।
ହଁ ତାକୁ ହଁ ସେଇଟା ପ୍ରସ୍ତୁତ କରିକି ଆମର ଗାଁ ମାନେ ଗାଁ ରେ ବି ଯୋଉ ଚାରିଶହ ପାଞ୍ଚଶହ ଘର ଅଛି ସମସ୍ତଙ୍କୁଙ୍କୁ ଘର ଯାଇକି ଦିଆ ହୁଏ। ବୁଲି ବୁଲି ସମସ୍ତଙ୍କର ମାନଙ୍କୁ ଦିଆ ହୁଏ ମୋକର ଚାଉଳ ସମସ୍ତେ ଖାଇବେ ନା କାରଣ ଠା କଣ ପ୍ରସାଦ
ହଁ ସେଇ ଦିନରେ ମାନେ ସେଇ ସଂକ୍ରାନ୍ତି ଦିନରେ ବି ମାନେ ପ୍ରତ୍ୟେକ ମାନେ ସବୁଆଡେ ଅଲଗା କୁଆଡେ ହଉ ତ ଜାିନି କିନ୍ତୁ ଆମ ଆଡେ ଏଇ ଯୋଉ ଘରର ଆଗର ଦୁଆରେ ଯୋଉ ଅଗଣ ାରେ ସ୍ତ୍ରୀ ଲୋକମାନେ କି ଘରର ଝିଅ ମାନେ ଯୋଉ ଝୋଟି ଫୁଟି ପକାଇଥାନ୍ତି।
ହୁଁ ଆଉ ଚଉରା ଉପରେ ବି ଚଉଁରା ଉପ ରେ ବି ଆମର ଏ ଜାମୁ ଜାମୁ ଡାଳ ରେ ହୁଏ ଗୋଟେ ଝାମ୍ପୁଡି ବଳିଆ। ସେ ଠାକୁରଙ୍କ ଗୋଟେ ପୂଜା କରାଯାଏ ଚଉରା ମୂଳେ।
ସେଇଟା ମକର ସଂକ୍ରାନ୍ତି ହିଁ କରାଯାଏ।
ହୁଁ।
ଅ ହ। ମାନେ ଏଇ ଯୋଉ ଏଇ ପର୍ବ ଟା ଆମ ଏଇ ଯୋଉ ଓଡ଼ିଆ ମାନେ, କହିବାକୁ ଗଲେ ସାଧାରଣ ଲୋକଙ୍କୁ ଛାଡିକି
ହୁଁ, ହୁଁ।
ମାନେ, ଏଇଟା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏଇ ପର୍ବ ଟାକୁ ପୁରା ଧୁମ୍ ଧାମ୍ ରେ ପାଳନ କରାଯାଏ। ତାଙ୍କର ଏଇଟାକୁ ବେଶୀ, ହଁ, ପୁରା ପ୍ରାଧାନ୍ୟ ଦିଅନ୍ତି। ଏ ଏଇ ମକର ସଂକ୍ରାନ୍ତି ଟାକୁ ପୁରା ପ୍ରାଧାନ୍ୟ ଦିଅନ୍ତି। ମାନେ ତାଙ୍କ ଆମର ଯେମିତି ଏଇଟା କହୁଛେ ମକର ସଂକ୍ରାନ୍ତି, ଏଇ ପର୍ବଟାକୁ। ତାଙ୍କ ଆଡ଼େ ଗୋଟେ କୁହନ୍ତି କୁହନ୍ତି ଇଁ-ଇ ମାନେ ଝୁମୁ ପର୍ବ ନା କଣ ଗୋଟେ କୁହନ୍ତି।
ଆଚ୍ଛା। ମୁଁ ଜାଣିଛିି ବି ଆମର ଏଠି, ଏପଟେ ବି ଅଛନ୍ତି। ମାନେ, ରାତି ସାରା ମାନେ ସେ ଏଇ ପର୍ବଟା ସେ ହିଁ ମାନେ ଅନେଇକି ବସିଥାନ୍ତି କି, ଏଇ ପର୍ବଟା କେବେ ହବ।
ମାନେ, ଏଇ ପର୍ବଟା ହେଲେ କଣ, ତାଙ୍କର ସବୁ ବାଦ୍ୟ ଯନ୍ତ୍ର ଆଣିକି ସବୁ ମାନେ, ସବୁ ଦଳ ହେଇକି, ସାଙ୍ଗ ହେଇକି, ସବୁ ମାନେ
ହଁ, ସେମାନେ ମୁଁ ତ ଏଇଟା ଜା-ଜାଣିଛି, ମାନେ କାନ୍ଧରେ କାନ୍ଧ-ଅ-ଅ -ଅ ରେ ହାତ ଦେଇ ତାଙ୍କର ମାନେ ନୃତ୍ୟ କରିଥାନ୍ତି, ଏକା ସାଙ୍ଗରେ। ହଁ।
ସବୁ ମାନେ ଵେଶବାସ, ପୁରା ସମ୍ବଲପୁରୀ ଷ୍ଟାଇଲ୍ ରେ ରହିବ। ଆଉ ସବୁ ହାତରେ, ପାଦରେ ସବୁ ଅଳଙ୍କାର ପିନ୍ଧିଥିବେ।
ତାଙ୍କର ସବୁ ସେରା ଅଲଗା ପ୍ରକାର ଅଳଙ୍କାର। ଯୋଉ ସିଲ୍ଭର ନା କୋଉଥିର ଗୋଟେ
ହୁଁ, ଅଳଙ୍କାର ଥାଏ। ଗୋଟେ ମାନେ ଆମର ପିତ୍ତଳ, ଆମର କଂସା ଟାଇପ୍ ର ଗୋଟେ ଥାଏ।
ଆଉ ମାନେ, ଏଇ ଯୋଉ ମକର ସଂକ୍ରାନ୍ତିରେ ତ ମାନେ ସୂର୍ଯ୍ୟ ଦେବତା ଯୋଉ ଧନୁ ରାଶିରୁ ମକର ରାଶିରେ ମାନେ ପ୍ରବେଶ କରି ଥାନ୍ତି, ସେଇ ଦିନରେ, ମାନେ ଯୋଉ ମକର ସଂକ୍ରାନ୍ତି ଦିନ, ଯୋଉ ଦିନ ଟା।
ଆଚ୍ଛା।
ଆଉ କଣ କୁହ?
ହଁ, ମକର ଯାତ୍ରା ତ ଏମିତି ସବୁ ପାଳନ କରାଯାଏ। ଆଉ ତ ସେମାନଙ୍କ, ମାନେ ମାନେ ଆମର ଯେପଟେ ଆଦିବାସୀ ଏରିଆ ମାନଙ୍କରେ, ସେ ମକର ଯାତ୍ରା ପୁରା ଦିନରୁ ରାତି। ସେଥିପାଇଁ ପୁରା ନାଚ, ଗୀତଠୁ ଆରମ୍ଭ କରି ସବୁ ତାଙ୍କର ଆଭେଲେବୁଲ୍ କରନ୍ତି।
ମାନେ ଏଇରା କେବଳ ଆମ ଓଡିଆ ମାନେ, ଯୋଉ ଲୋକମାନେ ସାଧାରଣ ଲୋକ, ସାଧାରଣ ଲୋକଙ୍କଠୁ ବେଶୀ ଆଦିବାସୀ ଲୋକ ପାଳନ କରିଥାନ୍ତି, ମାନେ ପୁରା ଧୁମ୍ ଧାମ୍ ରେ ତାଙ୍କର। ଗୋଟିଏ ପର୍ବ ପାଳନ୍ତି ନା, ସେଇଟାକୁ ପୁରା, ହଁ।
ମାନେ ସବୁ ପରିବାର ଏକତ୍ରିତ ହେଇକି ସବୁ ପୁରା ବହୁତ ଖୁସି ମଜା କରନ୍ତି, ଏଇଭଳିଆ ଯାତ୍ରା। ଆଉ ତାଙ୍କ ତାଙ୍କ ଏରିଆରେ ବି ମାନେ, ଏ, ମାନେ ଏଇ ଏଇ ପର୍ବରେ ବହୁତ ସାରା, ମାନେ ଗୋଟେ ଦିନ, ଦି ଦିନ ଭଳି ତାଙ୍କର ବି ମାନେ ହୁଏ ପର୍ବ ଟା। ତାଙ୍କ ଏରିଆରେ ଆମର କଣ ବାସ୍ ଗୋଟେ ଗୋଟେ ଦିନ ଆମେ କରିଦେଲେ ହବ କ ଦୁଇ ଦିନ ଧରି ହୁଏ ପର୍ବ।
ହଁ। ଆଉ କୃଷି ମାନେ ବି ମାନେ ଏଇ ପର୍ବରେ ନୂଆ ଫସଲ ଭଗବାନଙ୍କୁ ଅର୍ପଣ କରି ଧନ୍ୟବାଦ ଜଣାଇଥାନ୍ତି।
ହୁଁ, ହୁଁ, ହୁଁ।
ଆଉ କଣ କହ?
ଆଉ।
ଆଉ ମୁଖ୍ୟ କଥା ହେଲା ତ ଏଇ ପରେ ସଂକ୍ରାନ୍ତି ଟା ମାଘ ମାସରେ ପାଳନ କରାଯାଏ।
ହୁଁ ଆମର ଜାନୁଆରୀ ମାସରେ ହିଁ ପଡିଥାଏ ମକର ସଂକ୍ରାନ୍ତି।
ହଁ ଜାନୁଆରୀ ବୋଲି ସେଇ ବୈଶାଖ ମାସ ଓ, ଡିଆରେ କହିବାକୁ ଗଲେ ବୈଶାଖ ମାସ। ଇଂରାଜୀରେ କହୁଛନ୍ତି ସେଇଟା ଜାନୁଆରୀ ମାସ ଆଉ।
ହୁଁ, ହୁଁ।
ଆଉ କଣ କୁହ? ଏଇଭଳି ଭାବରେ
ଆଉ ଘରେ ସ ହୁଁ। ଏବେ କଣ କରୁଛନ୍ତି ଆପଣ? ଆମ ଘରେ ଉ ଆମ ଘରେ ଆମ ପରିବାର ହଉଛନ୍ତି ଆମେ ପାଞ୍ଚ ଜଣ।
ତମର ଛୋଟ ପରିବାରର ମାନେ ବଡ ପରିବାର?
ବଡ ପରିବାର କିନ୍ତୁ ମାନେ ଟିକେ ଟିକେ ଆସ୍ତେ ଆସ୍ତେ ଡିବଡି ହେଲାନି ନା ଏବେ ଆମ ଫ୍ୟାମିଲି ଆମେ ପାଞ୍ଚ ଜଣ ଅଛୁ। ଦିଦି ଦି ଜଣ, ମୁଁ, ଆଉ ବାପା ବୋଉ। ଦିଦି ଝିଅ ମ୍ୟରେ ବାହେଇ ସାରିଲେଣି।
ହଁ ବାହଘର ଝିଅ ପିଲା ମାନେ ତ ବାହଘର ହବା ଟା ତ ସ୍ୱାଭାବିକ।
ହୁଁ।
ଆଉ ସିଏ ବାହା ହେଇ ସାରିଲା ପରେ ଆଉ କଣ ତାଙ୍କୁ ତମ ଘରର ମାନେ ଯୋଉ
ସେତ ଆମଘର ର ମେମ୍ବର ନାହାନ୍ତି ନା?
ହଁ। ତମ ଘରର ଆଉ ଯୋଉ ଇଏ ହିସାବରେ ତାଙ୍କୁ ଆଉ, କର ହଉ। ହଉ ଯାହା ଭାଇ କଣ କରିବ ରହୁଛି ଭୋକ ଲାଗିଲାଣିି ଯିବା ଖାଇବା।
ହଉ।
ହଉ।